ଓ ନମସ୍କାର ନମସ୍କାର।
ଆଇ କଣ କରୁଛ?
ମୁଁ ଏବେ ଶୋଇଥିଲି। ତମ ଆଡେ ରଜ କେମିତି କଣ ପାଲନ କଲ?
କଣ ଏ ଖରା ବେଳଟାରେ
ଟିକେ ନିଦ ଲାଗିଲା ସେଥିପାଇଁ ଶୋଇଥିଲି।
ଖାଇ ସାରିଲଣି ବୋଧେ?
ହଁ ଖାଇକି ଶୋଇଥିଲି। ତମ ଆଡ଼େ ରଜ କେତେ ଦିନ ପାଳନ ହୁଏ?
କଣ ଖାଇଥିଲ କଣ? ହ୍ୟାଲୋ।
ତମ ଆଡେ ରଜ କେତେ ଦିନି ପାଳନ ହୁଏ?
ତମେ କଣ ଖାଇଥିଲ?
ମୁଁ ଭାତ, ଡାଲି, ଭଜା, ସାଲାଡେ। ଏତିକି ଖାଇଥିଲି ଆଉ ତମ ଆଡେ ରଜ କେତେ ଦିନି ପାଳନ ହୁଏ?
ଆମ ଆଡେ ଚାରିଦିନୀ।
ଆଉ ତମ ରଜରେ କଣ କଣ ଖାଇବା ହେଇଥିଲା?
ଆମ ଆଡେ ରଜରେ ପୋଡ ପିଠା କାକରା ଏ ଆଉ ଆମର ସିଜା ପିଠା। ଆଉ ଆରିସା, ମଣ୍ଡା। ପୁରୀ, ଘୁଘୁନି।
ଆଉ ତମେ ରଜରେ କୁଆଡେ ବୁଲିବାକୁ ଯାଇଥିଲ?
ଯାଇଥିଲି ବହୁତ ଜାଗା ଯାଇଥିଲି ବୁଲିବାକୁ ଆଉ। ପିଇସି ଘର, ମାମୁଁ ଘର। ଭଉଣୀ ଘର।
ତମେ ଏବେ କଣ? ମୁଁ ରଜରେ ବୁଲିଆକୁ ଯାଇଥିଲି ବହୁତ ଜାଗା। ସନ୍ତୋଷୀ ମା ମନ୍ଦିର ମୁନିଆ ମଠ। ଅଶୋକ ଝର।
ଜଗନ୍ନାଥ ମନ୍ଦିର ତ ଯାଇଥିବ ଆଉ।
ଆଉ ଆମେ
ମୁଁ ଯାଇଥିଲି ଜଗନ୍ନାଥ ମନ୍ଦିର ଯାଇଥିଲି।
ବହୁତ ଭଲ କଥା।
ଆଉ ତମେ ରଜରେ କଣ ଆଉ ଭଲ ପାଳନ କଲ ଆଉ କଣ କେମିତି?
ରଜରେ ଆମେ ଆମର ତ ରଜ ଏପରି ତିନି ଦିନ ପାଳନ ହୁଏ। ଫାଷ୍ଟଏ ପହଲିି ରଜ ତାପରେ ରଜ ସଂକ୍ରାନ୍ତି। ତାପରେ ତୃତୀୟ ରଜ। ଫାଷ୍ଟ ରଜରେ ଆମେ ତାସ ଫାସ ଖେଳିଲୁ ଆଉ ପିଠାପଣା ଖାଇଲୁ। ସେକେଣ୍ଡ ରଜରେ ବୁଲିଆକୁ ଗଲୁ ସନ୍ତୋଷୀ ମା ମନ୍ଦିର ଆ ତୃତୀୟ ରଜ ରେ ଆମେ ଯାଇଥିଲୁ ଗଡ ମଧୁପରୁ ଆଉ ଅଶୋକଝର ଆମେ ଯାଇଥିଲୁ ବୁଲିଆକୁ।
ହ ଭଲ ଆଉ ତମ ପୁରା ରଜକୁ ଠିକ ସେଲିବ୍ରେ ମାନେ ଏଞ୍ଜୟ କରିଚ।
ହଁ ଯେହେତୁ ଆମେ ଓଡିଆ ଆମେ ରଜକୁ ଆମର ମୁଖ୍ୟ ପର୍ବ ଆମେ ତ ସିଲେବ୍ରେସନ୍ ହିଁ କରିବୁ ନା।
ପୁରା ଠିକ୍ ଉପଭୋଗ କରିଛ ତମେ ରଜକୁ। ତମେ ରଜର ଠିକ ମଜା ନେଇଚ ଆମେ ଆମେ ତ ରଜରେ ଟିକେ ଭଲଇ ବୁଲି ପାଇଲୁନୁ ଆ ଖାଲି ପିଇସିଘର ମାମୁଁଘର। ଅଜା ଘର ଆଈ ଘର ବୁଲିଲୁ ଆଉ। ଆଉ ଏବ ଗାଧେଇ ସାରିଛ ନା ଗାଧେଇନା?
ହଁ ମୁଁ ଗାଧେଇ ସାରିଛି।
ନା ମୁଁ ଖାଇନି ସକାଳୁ ରୁଟି ଆଉ ସନ୍ତୁଳା ଖାଇଥିଲି। ଚା ବିସ୍କିଟ ଖାଇଥିଲି ଆଉ ଏଇ ନାକେ ଗାଧେଇବି ଆଉ ଗାଧେଇକି ତାପରେ ଗାଁରେ ଗୋଟେ ଭୋଜି ଅ ଛି ବାହାଘରିଆ ଭୋଜି ଖାଇବି।
ବହୁତ ଭଲ କଥା।
ଗାଁ ରେ ଗୋଟେବାହାଘରିଆ ଭୋଜି ଗାଁ ପାଖରେ ଆଉ ଗୋଟେ ଗାଁ ସେଠି ଅଛି ଗୋଟେ ବ୍ରତଘର ଜଣକର ଯିବୁ।
ବ୍ରତଘର ସେଟା କଣ?
ବ୍ରତଘର ମାନେ ଆମ ଓ ବ୍ରାହ୍ମଣ ମାନଙ୍କର ଗୋଟେ ହୁଏ ଓଡି ଓଡିଆଙ୍କର ବି ଅଛି ମାନେ ଖଣ୍ଡାୟାତଙ୍କର କିଛି ଅଛି କିନ୍ତୁ ବ୍ରାହ୍ମଣ ମାନଙ୍କର କମ୍ପଲସରି ଅଛି। ଆ ମାନେ ବ୍ରତଘର ହଉଛି ମାନେ ଅଧା ବାହାଘର ହେଇଯାଏ। ସେ ପିଲା ପୁରା ଯେମିତି କାଣ୍ଡ କଳସୀ ବସା ହୁଏ ଇଏ କରା ହୁଏ ତା ମା ହ ମାନେ ତା ସବୁ ମାନେ ଗୋଟେ କରା ହୁଏ ଆଉ ବାହାଘର ଟାଇପ ର ଆଉ ବ୍ରାହ୍ମଣ ପୁରା ପୂଜା କରିବ ଇଏ କରିବ।
ଆଉ ତମ ଆଡେ ରଥଯାତ୍ରା କେ ଏ ରେ ତମେ କୁଆଡେ ଯାଉ ଯିବାକୁ ମାନେ ମନସ୍ଥ କରିଛ ରଥଯାତ୍ରା ଦିନ?
ରଥଯାତ୍ରା ପୁରୀ ସବୁ ବର୍ଷ ଯାଏ ପୁଇଁ ଯାଏ।
ତୁମେ ସବୁ ବର୍ଷ ପୁରୀ ଯାଅ?
ହଁ ତମେ ଯାଉ କି ନାହିଁ?
ନା ମୁଁ ପୁରୀ ଯି ଯାଇନି। ଯେହେତୁ ଏତେ ଭିଡ ତେଣୁ ମୁଁ ଯାଇନି ପୁରୀ। ସବୁଆଡୁ ପୃଥିବୀର ସବୁଆଡୁ ଲୋକ ଆସିଥିବେ ଯେହେତୁ ବହୁତ ଭିଡ ହୁଏ ସେଠୁ ମୁଁ ଯାଏ ହିଁ ନାହିଁ। ତମେ ଏଇ ବର୍ଷ ବି ପୁରୀ ଯିବ?
ହଁ ଏ ବର୍ଷ ପୁରୀ ଯିବି। ଜଗା ଜଗାକୁ ଟିକେ ନ ଦେଖିଲେ ଜଗାକୁ ଟିକେ ନ ଦେଖିଲେ ମନ ଶାନ୍ତି ବି ଲାଗେନି ଆଉ।
ଆସିଲା ବେଳକୁ ମୋ ନାଇ କଣ ଆଣିବ ପୁରୀରୁ?
ପୁରୀରୁ ତମ ନାଗି ପୁରୀ ଭୋଗ ଆଣିବି। ସବୁଠାରୁ ସବୁଠାରୁ ବଡ ଜିନିଷ। ସ ଆଉ ତମେ ଭାଇ ଭଉଣୀ କେତେ ଜଣ?
ଆମେ ମୁଁ ଗୋଟେ ଭାଇ ଆଉ ଜଣେ ମୁଁ ଗୋଟେ ଭାଇ ଆଉ ଜଣେ ଭଉଣୀ ଆଉ।
ତମେ ବଡ ନା ଭଉଣୀ ବଡ?
ନା ମୁଁ ସାନ ଭଉଣୀ ବଡ।
ହଁ ହଁ।
ତମ ର ତମେ ବଡ କି?
ନା ନାଇଁ ମୁଁ ବଡ ନୁହଁ ମୋ ଭଉଣୀ ତିନି ଜଣ ବଡ। ଆଉ ମୁଁ ସବା ସାନ ଆଉ।
ଆଉ ଏବେ ତମେ କଣ ପଢାପଢି କରୁଛ?
ଏଇ ଏବେ ବି ସିଏ ସରିଛି ଆଉ। ଏପ୍ରିଲ ମାସରେ ଆଉ।
ହୁଁ ବୁଲାବୁଲି ତାହେଲେ ଏବେ ବହୁତ ଭଲ ଭାବରେ ଚାଲିଥିବ।
ଆଉ। ଆଉ ତମ୍ ତମ ଏ ତମେ ଦିଦିଙ୍କର ବାହାଘର ହେଇଗଲାଣି ନା ହେଇନି?
ନା ଆମ ଦିଦିଙ୍କ ବାହାଘର ହେଇସାରିଲେଣି ଆଉ ଆଗକୁ ଆସୁଥିବା କିଛି ପର୍ବ ବିଷୟରେ ଆମେ କିଛି ଆଲୋଚନା କରିବା।
ହୁଁ କହୁନାହାନ୍ତି।
ଯ ଆମ ଆଡେ ଖୁଦୁରୁକୁୁଣି ପୂଜା ବହୁତ ଭଲ ଭାବରେ ସେଲିବ୍ରେସନ ହୁଏ ତମେ ଯଦି ଆସିବ ବହୁତ ଭଲ ହେବ।
କୋଉଥିରେ?
ଖୁଦୁୁରୀଗୁଣି ପୂଜା।
ଖୁଦୁରୁକୁୁଣି ଖୁଦୁରୁକୁୁଣି ତ ଝିଅ ମାନଙ୍କ ନା ଆମେ ଯାଇକି କଣ କରିବୁ ପୁଅ ମାନେ?
ନା ସେଠି ଝିଅ ମାନଙ୍କର ସେଠି ଏଠି ଆମ ଗ୍ରାମରେ ଭଲସେ ପୂଜା ହୁଏ।
ଓ ମାନେ ବଡ ମୂର୍ତ୍ତି ହୁଏ ନା ଛୋଟ?
ନାଇଁ ଆମର ବଡ ମାଟିରେ ମୂର୍ତ୍ତି ହୁଏ ବଡ ମୂର୍ତ୍ତି ହୁଏ। ଆଉ ତମେ କହିପାରିବ ପୋଡ ପି ପିଠା କେମିତି ପ୍ରସ୍ତୁତ କରାଯାଏ?
ହଁ ପୋଡପିଠା କେମିତି ପ୍ରସ୍ତୁତ କରାଯାଏ କହିପାରିବି?
ଏ କହିଲ ଦେଖି
ଆମେ ଆମେ ପ୍ରଥମେ ଚାଉଳ ଅରୁଆ ଚାଉଳଟିକୁ ପାଣିରେ ଭେଦେଇ ଦଉ ସେ ଭେଦି ଗଲା ପରେ ତାକୁ ଆମେ ହଉଛି ପେସାରେ ପେସ୍ ଥାଉ ଯୋଉ ଢିଙ୍କିରେ କୁଟି ଥାଉ ଢିଙ୍କିରେ କୁଟିକି ତାକୁ ଚଲେଇକି। ପୁରା ଭଲସେ। ଆ ତାକୁ ଇଏ କରିକି ତାପରେ କଢାରେ ପକା ହେଇକି ଜନ୍ତା ହୁଏ ତାକୁ। ପ୍ରସ୍ତୁତ କରାହବ। ଯନ୍ତା ହେଇକି ପ୍ରସ୍ତୁତ କରାହେଲା ପରେ ତାପରେ ତାକୁ ଆମେ ତାର ଯୋଉ ମାଟିର ଗୋଟେ ତାକୁ କୁହାଯାଏ ଗୋଟେ ସାର କୁହାଯାଏ ସେଇ ଯୋଉ ଇଏଟାକୁ।
ଆଜ୍ଞା।
ଆମ ପଟରେ ସାର କୁହନ୍ତି ତମ ପଟରେ କଣ କୁହନ୍ତି ମୁଁ ଜାଣିନି। ସେଇ ମାଟିର ଇଏରେ ଗୋଟେ ଗୋଲେଇ ଟାଇପ ର ତାରି ଜରେ କଦଳୀ ପତ୍ର ଦେଇକି କି କିମ୍ବା ହଉଛି ଶାଳ ପତ୍ର ଦେଇକି ଆମର ହଉଛି ତାକୁ ତା ଦେହରେ ଚପା ହବ ବାଦାମ ଫାଡାମ ପକେଇକି ଆପଣ ଜନ୍ତି ଥିବେ ଆଉ। ବାଦାମ କାଜୁ ଫାଲ- ପେସ୍ତା। ସବୁ ପକେଇକି ଜନ୍ତି ଥିବେ ତାପରେ ସେଟାକୁ ଯୋ ତାରିଦିହରେ ରଖିବେ ପତର ଦେଇକି।
ପୋଡପିଠା ଟା ଆପଣଙ୍କୁ ବହୁତ ଭଲ ଲାଗେ ନା?
ହଁ ଆମ ପୋଡ ପିଠା ବା
ତମେ ଜାଣିଛ କି ନାଇଁ ଜଗନ୍ନାଥ ମହାପ୍ରଭୁଙ୍କ ପାଖରେ ପୋଡପିଠା ଲାଗ ଭୋଗ ହୁଏ।
ଛା ଛପନ ଭୋଗ ଭିତରୁ ବା ଗୋଟିଏ ଭୋଗ ଜଗନ୍ନାଥଙ୍କର।
ହଁ।
ତମେ ଛପନ ଭୋଗର ନାଁ କହିପାରିବ କି? ଜଗାଙ୍କର ଛପ- ପନ ଭୋଗ ନାଁ କହିପାରିବ?
ନା ମୁଁ ଛପନ ଭୋଗଙ୍କ ନାଁ କହିପାର ପାରିବିନି ବଟ ତାଙ୍କରଭୋଗର ନାଁ କହିପାରିବି।
ଓ ଦେଖିିବା କହିଲ? ଆମେ ପୋଡପିଠାଟା ଅଧାରେ ରଖିଥିଲେ। ପୋଡପିଠା ସେ ତାକୁ ଆମେ ପୁ ସେଥିରେ ରଖି ସାରିଲା ପରେ। ଆମେ ଚୁଲି ଉପରେ ଥୋଇକି ତା ଉପରେ ଟିକେ ଅଙ୍ଗାର
ଆ ମୁଁ ଛପନ ପ୍ରକାର ଭୋଗ ନାଁ କହୁଛି ଆପଣ ମନେ ରଖିବେ। କିଛିଟା ମନେ ରଖଛି ଯୋଉ ଇଏ ଅନ୍ନ କାନିକା ଦହି ପଖାଳ, ମିଠ ପଖାଳ, ଡାଲି, ଡାଲମା, ମୁଡ, ବେସର ଟା, ଶାଗ। ତରକାରୀ, ଖେଚୁଡି, ଘିଅଅନ୍ନ, ପୁରି, କାକରା ପିଠ ଠା, ଆରିଷା ପିଠା ଏତିକି ମନେ ରଖିଚି ଆଉ। ତମେ କିଛି ମନେ ରଖିଛ କି?
ମୁଁ ତ ସେତିକି ଜାଣିଚି ଆଉ।
ଆଉ ତମ ଯାଜପୁର ଜିଲ୍ଲା କମେଇ ପ୍ରସିଦ୍ଧ କଣ କଣ ଅଛି ଯାଜପୁର ଜିଲ୍ଲାରେ?
ଯାଜପୁରୁ ରେ ମା ବିରଜା ଙ୍କ ପାଇଁ ସମତେ ଜାଣିଚନ୍ତି ଯାଜପୁରକୁ। ଯାଜପୁରୁ ଆଗେ ଓଡିଶାର ରାଜଧାନୀ ଥିଲା। ପ୍ରଥମେ ଆଉ ଯ ଜଜାଦିକେଶରୀ ହୁଁ ପହ୍ନାରେ ହଉଚି ସେଇନାଇକି ତା ନାଁ ଯାଜପୁର ଦିଆଯାଇଛି।
ଆଉ ଯାଜପୁରେ ତମେ ଜାଣିଚ କି ନାଇଁ ଛତ
ଆଉ ଯାଜପୁରରେ ଜ ଜା ଯାଜପୁରରେ ଆମର ପବିତ୍ର ଦୁଇଟି ନୟଦୀ ବୋହୁଛି ଗୋଟେ ହଉଛି ବୈତରଣୀ ଗୋଟେ ହଉଛି ବ୍ରାହ୍ମଣୀ।
ବୈତରଣୀରେ ଜାଣିଚ ଦଶ୍ଵାମେଧ ଘାଟ ଅଛି ଯାଜପୁର ରେ?
ହଁ ଜାଣିଚି ଦଶାସନ ଘାଟ।
ଆଜ୍ଞା ସେଟା ଗାଧୋଇଲେ ବହୁତ୍ ପୁନ୍ୟ ମିଳେ।
ହଁ। ତାଇ ଆମର ଏଠି ମା ବିରଜାଙ୍କ ମନ୍ଦିରରେ ଯମ ମା ସାତ ଭଉଣୀ ବି ଅଛନ୍ତି।
ଆଜ୍ଞା।
ଆଉ ଆପଣ ବିରଜାଙ୍କ ମନ୍ଦିର ବୁଲିଛନ୍ତି ନାଁ ବୁଲି ନାହାନ୍ତି କେବେ?
ହଁ ମୁଁ ମା ବିରଜାଙ୍କ ମନ୍ଦିର ଦର୍ଶନ କରିଛି। ଏ ଏବେ ଅଳ୍ପ ଦିନି ତଳ- ଏ ଯାଇଥିଲି। ବହୁତୁ ଭଲ ଯେ ଜାଗା। ଗୋଟେ ଶକ୍ତି ଓଡିଶାର ଶକ୍ତି ପୀଠରୁ ଅନ୍ୟତମ। ଆପଣ ଯାଇଚନ୍ତି କି ନାଇଁ ବିରଜା ମନ୍ଦିର?
ହଁ ମୁଁ ବିରଜା ମନ୍ଦିର